ହଁ କୁହ।
ହଁ ହଁ କଣ କରୁଥିଲ?
ଖାଇକି ବସିଥିଲି।
ଉୁଁ ହୁଁ ଆଉ ତମ ଆଡେ କଣ କେମିତି ଆଜି ବର୍ଷା ହେଇଛି?
ବର୍ଷା ଉଠେଇଛି କିନ୍ତୁ ହେଇନାହିଁ ମାନେ ଟିକେ ପାଗ ଇଏ କରିଛି ଆଉ।
ଆଚ୍ଛା ଆମ ଆଡେ ତ ବର୍ଷା ସେମିତି ଉଠେଇଚି ଆଜି କଣ କେମତି ଖରା ରହିଲା ଆପଣଙ୍କ ଆଡେ?
ତମ ଆଡେ ନାଇଁ ଖରା ଆଜି ସକାଳୁ ଖରା ହେଇଥିଲା, ତାପରେ ଏବେ କିନ୍ତୁ ଟିକେ କାଉଁଳିଆ ପାଗ କରିଦଉଛି ଆଉ।
ହ ହଁ କଣ ଆଜି ଖାଇବା ରୋଷେଇ ହେଇଥିଲା ସବୁ?
ଆଜି ତ ସାଧା ମାନେ ଶନିବାର ତ, ଆଜି ସାଧା ହେଇ ଥିଲା ଭାତ କରିଥିଲି ଆଉ ଡାଲି, ଭଜା ହେଇଥିଲା ଆଉ ଆଳୁ ଦେଇଥିଲି ଆଉ।
ହଁ ଶନିବାର ପ୍ରାୟତଃ ସମସ୍ତେ ସ୍ତ୍ରୀ ଲୋକ ଶନିବାର କରୁଛନ୍ତି। ସ୍ତ୍ରୀ ଲୋକ ବୋଲି ନୁହଁ ପୁଅ ପିଲା ବି କରୁଛନ୍ତି ଶନି ନିବାରେ। ଆମର ବି ସେମତି ଶନିବାର ଥିଲା ମାନେ ବାପା ହେରିକା ସବୁ ଆଇଁଷ ଖା ଖାଇଲେ ଆମେ ସବୁ ସାଧା ଖାଇଲୁ। ପୁଅ ବି ସେଥିରେ ସାଧା ଖାଉନି କହୁଛି ଶନିବାରେ ମମି ଖାଉନି ମୁଁ ଖାଇବି? ସିଏ ବି ଖାଉନି ମାନେ ଶନିବାର ଆଇଁଷ ଖାଉନି। ତୁ ଯୋଉ ଦିନ ଆଇଁଷ ଖାଇବନି ମମି ଯୋଉଦିନ ଖାଇବନି ମୁଁ ସେଇଦିନ ଖାଇବିନି। ଆଉ ମଟନ ବି ଆଣି କରିବି ସେଦିନ ଦେଲେ ବି ସେ ଖାଇବନି। ନାଁ ଆଉ ରଜ କେମିତି କଣ ପାଳିଲ ତମର?
ମୋର ରଜ ତ ଭଲ ଭଲ ରଜ ତ ବେଶ ଭଲ ମାନେ ରଜ ମହୋତ୍ସବ ହେଇଥିଲା। ଆସିଥିଲେ ନଣନ୍ଦ ମାନେ ସାନ ନଣନ୍ଦ ଆସିଥିଲେ, ଆଉ ଭାଣିଜୀ ମାନେ ଆସିଥିଲେ। ଆଉ ଯାଇଥିଲୁ ଭୁବନ ଯାଇଥିଲୁ ଡ୍ରେସ ଫେସ ସବୁ ସିଏ ଆଣିଲେ ତର ମୁଁ ବି ଆଣିଲି। ଆଉ ସେ ତାପରେ ତାପରେ ରଜରେ ବି ଥରେ ଯୋଉ ମତେ ମାନେ ଇଏ ହେଇଥିଲା ତ ଆଉ ସିଏ ତାଙ୍କର ଯାଇଥିଲେ ମୁଁ ମୋର ଆଉ ଗଲିଣିି ତ ସେ ଘରେ ସେମିତି ପାଳିଲି ସେ ତାଙ୍କର ଯାଇଥିଲେ ଆଉ।
ଆଚ୍ଛା। ନାଇଁ ଆମେ ମୁଁ ବି ଆମେ ବି ରଜକୁ ଏଥର ବହୁତ ବଢିଆ ଭାବରେ ଏନ୍ଜୟ କଲୁ। ପ୍ରଥମ ଦିନ ଟା ଟିକେ କଷ୍ଟ ହୋଇଗଲା। ସେକେଣ୍ଡ ଦିନ ଥାର୍ଡ ଦିନ ଏଞ୍ଜୟ କରିଚୁ। ଆମର ଏଇଠି ମୁଁ ଆସଚ କୋଉଠି ଥିଲା ଗାଁରେ ସବୁ ଝିଅମାନଙ୍କୁ ନେଇକି ଝିଅମାନେ ତ ଆକ୍ଚୁଆଲି କରୁଚନ୍ତି। ତା ସହିତ ଆଡ଼େ ବି କରୁଥିଲେ ବୋହୂମାନଙ୍କୁ କରିଥିଲେ। ବୋହୂମାନଙ୍କୁ କରିଥିଲେ ଯାହାକୁ ଯେତିକି ଖୁସି ସେ ଝିଅ ମାନଙ୍କୁ ଦେଇଥିଲେ, ସିଏ ବି ନିଜେ ତୋଳେଇଥିଲେ ସବୁ ଫୋନ୍ କରିକି ବି ଝିଅ ମାନଙ୍କୁ ଡକେଇଥିଲେ ଯେ ରଜ ମହୋତ୍ସବ କରିବୁ ଆପଣ ସମସ୍ତେ ସ୍ତେ ଆସିବେ ସମସ୍ତେ ବି ଆସିଥିଲେ ଯୋଗ ଦେଇଥିଲେ। ଯୋଗ ଦେଇଥିଲେ ଆସି ସିଏ ଥିଲେ ସବୁ ବଢ଼ିଆ ଭାବରେ ବି କରିଥିଲେ। ଆମେ ସେଠିକି ଯାଇଥିଲୁ ପ୍ରଥମ ଦିନ ଯାଇପାରିନଥିଲୁ କାରଣ ଆ ସ ରବିବାରେ ପଡିଲା ଫାଷ୍ଟ ରଜ, ସେଇଠୁ ତା ଆଗ ଦିନ ଶନିବାର ଯୋଉ ଥିଲା ଘଡଘଡି ବିଜୁଳି ଆମର ବର୍ଷା ହେଇକିନି ଲାଇନ କଟି ଯାଇଥିଲା। ଅ ଲାଇନ ବି ନଥିଲା ତାପରେ ବନ୍ଧୁବାନ୍ଧବ ଟିକେ ଥିଲେ ସେଦିନ ତାପରେ ଆଇଁଷ ବାରି ଇଏ କ ଇଏ ପିଠା କରିବ ଏପଟେ ଆଇଁଷ କରିବ ବନ୍ଧୁବାନ୍ଧବ ଅଛନ୍ତି ମାନେ ବହେ ଲୋକ ହେଇଗଲେ, ବହୁତ ହଇରାଣ ହେଇଗଲୁ ସା ନୂଆ ଲୁଗା ବି ସେଦିନ ଆମେ ପିନ୍ଧି ପାରିଲୁନି। ପିନ୍ଧିଲା ବେଳକୁ ଆସିକି ସାଢେ ଦୁଇ ପାଖାପାଖି ହେଇଗଲା। ସାଢେ ଦୁଇ ପାଖାପାଖି ହେଇଗଲା ତା ପର ଦିନ ତା ପର ଦିନ କି ଟିକେ ରେଷ୍ଟ ମିଳିଲା ଆ ଶାଢୀ ପିନ୍ଧିକି କିନ୍ତୁ କୁଆଡେ ଯାଇନୁ ଖରାବେଳେ ତ ଖରା ହଉଥିଲା ଯାଇନୁ। ଚାରିଟା ବେଳକୁ ଯାଇଥିଲୁ ନଣନ୍ଦର ଦି ଜଣ ଆସି ଥିଲେ ତାଙ୍କ ସାଙ୍ଗେ ଯାଇଥିଲେ ଆମେ ବଣ ଆଡ଼େ। ମାନେ ଆମ ଘର କତେରେ ଜଣେ ଦି ଜଣ ନଣନ୍ଦ ଆସିଥିଲେ। ତାଙ୍କ ସହିତ ସେ ଡାକି ଥିଲେ ତାଙ୍କ ସହିତ ସିଆଡେ ଯାଇଥିଲୁ। ସେପଡେ ବି ମୁଁ ଦେଖିନଥିଲି ଏତେ ବଡ ଗୋଟେ ଆମର ବନ୍ଧ ଅଛି ବୋଲି ସେବି ଆମକୁ ପ୍ରଥମ ଥର ସେ ବନ୍ଧ ଟାକୁ ଦେଖେଇଦେଲେ ସେଥିରେ ପାଣି ବି ଥିଲା ମାନେ ସିଏ ବି ତାଙ୍କର ଅନୁଭୂତି କଲେ ଯେ ବାହାଘ ଆମେ ଛୁଆ ଦିନ ଏମିତି ଆସୁଥିଲୁ ଏଇଠି ଗାଧୋଉଥିଲୁ ଉ ପୋଖରୀ ମାନେ ବନ୍ଧଟାରେ ସେଠି ଗାଧଉଥିଲୁ ଆଉ ସମସ୍ତେ ତେ ଏଇଠି ଉପ ଏତେ ହାଇଟ୍ ହେଇଯାଇଛି ତା ଉପରେ ସବୁ ପୁଅପିଲା ଡେଉଥିଲେ। ଆଉ ଗାଧଉଥିଲେ ଏମିତି କାହାର ଖଣ୍ଡିଆ ହେଇଯାଇଥିଲା କାହାର କଣ ହେଇଥିଲା ସବୁ କହୁଥିଲେ ସେମାନେ ବି ଫଟୋ ଉଠଉଥିଲେ। ସେ ରଜ ସେଖେଣ୍ଡ ଦିନ ଯାଇକି ସେ ଜଙ୍ଗଲ ଫଙ୍ଗଲ ସବୁ ବୁଲିକି ଆସିଲୁ ଯେଉଁଠି ବଣଭୋଜି କରନ୍ତି ନୂଆ ବର୍ଷକୁ ସେମିତି ବୁଲି ବୁଲାଇକି ଆସିଲୁ ତାପରେ ଆଇସ୍କ୍ରିମ୍ ବାଟରେ ଆସିଲା ଆଳୁକୁ ଆଇସ୍କ୍ରିମ୍ ଖାଇଲୁ ରଜପାନ ବି ଖାଇଲୁ। ମୋର ରଜପାନ ଭାରି ପ୍ରିୟ ଆଇସ୍କ୍ରିମ କି ମୋର ଏତେ ଭଲ ନୁହଁ। କିନ୍ତୁ ରଜପାନ ଟା ମତେ ଭାରି ଭଲ ଲାଗିଲା ସେଇଠି ରଜପାନ ଖାଇଲୁ ଘରକୁ ଆସିଲୁ। ତାପରେ ଘରେ ଆସିକି ପୁଣି ରୋଷେଇ ସାରିକି ହୁଁ ଚା କଲୁ ରଜମହୋତ୍ସବ ଦେଖିବା। ମହୋତ୍ସବ ସବୁ ଛୋଟଛୋଟ କୁନିକୁନି ପିଲାମାନେ ସବୁ ନାଚ ତ ଅଭିନୟ ଏମିତି ସବୁ କରୁଥିଲେ ଏମିତି ସବୁ ଦୋଳି ବି ପାଞ୍ଚ ଛଅଟା ଆକାର ପଡିଥିଲା ଏ ଛଅଟା ପଡିଥିଲାଉ ଗୋଟେ ଗଟେ ଯେମିତି କି ଗୋଟେ ପଟାଦୋଳି ଗୋଟେ ଚକ୍ରଦୋଳି ଆ ହେଲା ଡଙ୍ଗାଦୋଳି ଏମିତି ତିନି ଚାରି ପ୍ରକାର ପଡିଥିଲା ସେଠି ନାଚ ହେଲା ଛୋଟ ଛୋଟ ଛୁଆ ମାନେ ନାଚିଲେ। କିଏ ଗୀତ ବୋଲିଲା କିଏ ମାନେ ଯାହାର ଯୋଉଁ ଅଭିନୟ ଯୋର ଯାହାର ଯୋଉଁ କଳା ଜୋ ଜଣେ ଅଭିନୟ କରୁଛନ୍ତି ମାନେ ଏତେ ବଢିଆ ସେ ଏ ଲାଗିଲା ସେଗୁଡା ମାନେ ଯେମିତି କଣ ସତରେମାନେ ପୁରା କରୁଛନ୍ତି ମାନେ ଯେମିତି ଟିଭିରେ କରନ୍ତି ପୁରା ସେଇଭଳିଆ ସେମାନେ କରିକି ଦେଖିଲେ ଛୋଟ ଛୋଟ ସେଠି ବି ସମସ୍ତେ ମାନେ ଖୁସିରେହ ଯିଏ ଭଲ କଲା ତାଙ୍କୁ କିଏ ଶହେ ଦେଲା କିଏ ପଚାଶେ ଦେଲା କିଏ ଦୁଇଶହ ଦେଲା। ମାନେ ପ୍ରାୟ ଯ ଆକାରରେ ବି ଏଠି ଆମ ଗାଁ ରେ ସବୁ ଦେଲେ ସବୁ ଗଲେ ସେ ବେଠୁ ଆସିଲା ବେଳେ ସେଠି ଖାଇବା ବନେଇଥିଲେ ଖାଇବା ଉପରେ ହେଇଥିଲା ଡାଲମା ଅରୁଆନ ଡାଲମା ଖଟା ଗୋଟେ ହେଇଥିଲା ପୋଟଳ ହେଇଥିଲା। ଆଉ ଗୋଟେଥିଲା ପାସ ହେଇଥିଲା। ଆ ଗୁପଚୁପ୍ ରଖିଥିଲେ ତା ସହିତ ଆଇସ୍କ୍ରିମ୍ ଛୋଟ ଛୁଆ ଆଇସ୍କ୍ରିମ୍ ବେଶୀ ଭଲ ପାଆନ୍ତି ନାଁ।
ଆଜ୍ଞା ହଁ।
ରଖିଥିଲେ ସାଇଟି ରେ ତାପରେ ଦେଖିକି ଆସିଲୁ। ଆସିଲା ବେଳକୁ ରାତି ପାଖାପାଖି ଏଗଟା ବାରଟା ହେଇଗଲା ପହଞ୍ଚିଲା ବେଳକୁ ଘର ପାଖକୁ। ଏତିକି ଆମର କ ତମର କଣ ଏମିତି ମୁତ୍ସବ ହୋଉଛି?
ଆମର ନାଇଁ ଆମର ରଜ ମହୋତ୍ସବ ଭଲ ହେଇ ଥିଲା କିନ୍ତୁ ମୁଁ ଯିବିନି ତ ମୁଁ ତ ଯାଇନଥିଲି ଆଉ ଭାଣିଜୀ ମାନେ ଭାଣିଜୀ ଆସିଥିଲେ ନ ଆସିଥିଲେ ସେ ଡାକିଲେ ଆସିଲେ ଆସେ ଯିବୁ ନାଁ ମତେ ମାନେ ଇଏ ହେଇଥିଲା ତା ସାଙ୍ଗ ନାଇଁ ଆଉ ତମେ ଯା ଉ ସେ କହିଲେ ନାଁ ସେ ଆସେ ମୁଁ ତ ନୂଆ ଲୁଗା ହେଦିନ ପିନ୍ଧିନଥିଲି ତିନି ଦିନଆ ପିନ୍ଧିଲି ନୂଆ ଲୁଗା ହେଇଥିଲା କିନ୍ତୁ ପୀଧିନଥିଲି ଆଉ ଘରେ ଯେବେଳେ କାମ ମାନେ ପିଠା ପଣା ତାପରେ ଫାଷ୍ଟ ରଜ ଦିନ ଆଇଁସ ଥିଲା ଆଉ ସେକେଣ୍ଡ ରଜ ଦିନ ହେଇନଥିଲା ଆଉ ଜଣେ ଏଠି ଜଣନ୍ତ ହେବେ ସେ ଆସିଥିଲେ ବୋଉ ଡାକିଥିଲେ ତାଙ୍କୁ ତାପରେ ସେ ବି ମତେ ଡକିଲେ ଚାଲ ଭାଉଜ ଯିବ ନାଁ ମୁଁ ଯିବିନି ଆଉ ତମେ ଯା ଆଉ କାମ ଏତି ସବୁ ଚାଲିଥିଲା ଆଉ କିନ୍ତୁ ଭଲ ମାନେ ମହୋତ୍ସବ ଭଲ ହେଇଥିଲା ଦୋଳି ଫୋଳି ପଡିଥିଲା। ସ ମାନେ ଯୋଉଁ ଡ୍ୟାନ୍ସ ପ୍ରୋଗ୍ରାମ ବି କରିଥିଲେ ଛୁଆଙ୍କ ପାଇଁ ଛୁଆ ନାଚ ଇଏ କରିବେ ବୋଲି। କିନ୍ତୁ ଡାକିଲେ ମତେ ଦେଖିବା ପାଇଁ ନାଁ ତମେ ଯା ଯାଇଥିଲେ ଦେଖିଦେଲୁ ଭଲ ଭଲ ହେଇଛି ସ ଭଲ ହ କିନ୍ତୁ ଫାଷ୍ଟ ଦିନ ତ ବର୍ଷା ମାନେ ଜୋରରେ ବର୍ଷା ଘଡଘଡି ହେଲା। ଆଉ ତାପରଦିନ ସେମିତି ବର୍ଷା ଆଉ ଲାଷ୍ଟ ଦିନ ଟିକେ ଭଲ ହେଇଥିଲା ଆଉ ସେଦିନ ଟିକେ ମାନେ କଲେ ଆଉ ଶେଷ ରଜ ଦିନ ଆଉ।
ହୁଁ ଆଉ ଆଉ ଆଗ ଆଗକୁ ଆଗକୁ କୁଆଡ଼େ ବୁଲିଯିବାର ପ୍ଲାନିଂ ଯେମିତି ରଥଯାତ୍ରା ଆସୁଛି ପୁରୀ ଯିବା କିମ୍ବା ଗାଁରେ ମ ତମର ରଥଯାତ୍ରା ହଉଚି ଏମିତି କଣ ପ୍ଲାନିଂ ଅଛି ପୁରୀ ଯିବାରେ?
ନାଇଁ କିଛି ପ୍ରୋଗ୍ରାମ ନହିଁ କିନ୍ତୁ ଏବେ ଆନିଭର୍ସରୀ ଗଲା ତ ଆଉ ସେଇପାଇଁ ଯାଇଥିଲୁ ବୁଦ୍ଧେଶ୍ୱର ମନ୍ଦିର ଯାଇ ଥିଲୁ ତାପରେ ପୁଅ ବି ଛୋଟ ଛୁଆଟେ ନା ତାପରେ ବର୍ଷା ବି ହେମିତି ଆସୁଚି ତାର ପୁଅ ଏବେ ପଢିବ ଆଡମିସନ୍ ହବ କାଲି ପରଦିନ ସେ ସାର୍ ନାହାନ୍ତି। ସାର୍ ଆସିଲେ ଆଡମିସନ୍ ହବ ଏଇ ମାନେ ଗାଁ ଆମ ଘର ପାଖ ମାନେ ଅଳ୍ପ ବାଟ ହବ। ସେ ସାର୍ ନାହାନ୍ତି ଆସିଲେ ଆଡମିସନ ହବ ପୁଅ ପଢିଲେ ଆଉ ତ ଯାଇହବନି ଆ ଆଉ ତାପରେ ଏବେ ଯା ପଳେଇଥିଲୁ ତମ ପାଖ ମାନ ଆମ ଭୁବନ ପାଖ ଟିକେ ହବ ସେଇଠି ଯାଇଥିଲୁ ଟିକେ ବୁଦ୍ଧେ ସର ମନ୍ଦିର। ସେଠି ଟିକେ ଦେଖିକି ଆସିଲୁ ହେଟି ଭଲ ବି ମାନେ ଭଲ ବି ସେଠି ମନ୍ଦିର ମାନେ ଟିକେ ବେଶୀ ପାର୍କ ଅଛି। ଏ ଭଲ ମାନେ ଅଛି ଅଛି ସେଠି ମେ ମନ୍ଦିର ବି ମାନେ ବାଟରେ ଗଲାବେଳେ ବାଟ ମଙ୍ଗଳା ଅଛନ୍ତି। ତାରିଣୀ ହଉଚି ବାଟ ତାରିଣୀ ଦେଖିକି ଆସି ଆସିଲୁ ଆଉଁ ବୁଦ୍ଧେଶ୍ଵର ମନ୍ଦିର ଦେଖିକି ଆସିଲୁ ଆଉ।
ତମର କଣ ଏ ଏଇ ଯଉ ଛୋଟ ଛୁଆଙ୍କ ସ୍କୁଲ ମାନେ ପଢ଼େଇବା ପାଇଁ କଣ ସୁବିଧା ଅ ଅଛି ନା ନାଇଁ ସେମିତି କିଛି?
ନାଇଁ ଆମ ଘର ମାନେ ଆମ ଘର ପାଖରେ ମାନେ ଆମ ଭୁବନରେ ବେଶୀ ସ୍କୁଲ୍ ମାନେ ଇଂଲିଶ ମିଡିୟମ ଛୁଆଙ୍କର ବେଶୀ ଅ ଛି ଯେହେତୁ ପୁଅ ଛୋଟ ଆଉ ଛାଡିଥାନ୍ତୁ ଇଂଲିଶ ମିଡିୟମ ରେ ମତେ ଗାଁରେ ଗୋଟେ ସ୍କୁଲ ମାନେ ଗମେଣ୍ଟ ସ୍କୁଲ୍ ଅଛି ଆଉ ପ୍ରାଇଭେଟ ସ୍କୁଲ ଶିଶୁ ମନ୍ଧିର ଗୋଟ ଅଛି। ସେଇଠି ପୁଅକୁ ଆଡମିସନ୍ କରୁ କାରଣ ଗମେଣ୍ଟ ସ୍କୁଲରେ ପାଠ ପଢା ହଉନି ନା ସେପାଇଁ ପ୍ରାୟ ସେଠିକି ଛାଡିବୁ ଆଉ ସେଠି ଟିକେ ଭଲ ପାଠ ପଢା ହଉଚି।
ହଁ ଆଜିକାଲି ତ ପ୍ରାୟତ ଗମେଣ୍ଟ ସ୍କୁଲ ଗୁଡାକରେ ଜମା ପାଠ ପଢା ହଉନି। ତା ପରେ ବି ଯୋଉ କଣ କହୁଚି ନାଇଁ ଶିରି ସରସ୍ଵତୀ ଶିଶୁ ମନ୍ଦିରରେ ମୋ ପୁଅକୁ ଛାଡ଼ିବି ପଢ଼େଇିବି ସେଠି ବି ନାହିଁ। କାରଣ ମୋ ପୁଅ ବି ପଢୁଚି ସେଠି ଆଉ ଯଦି ଯେ ଆମର କିଛି ସୁବିଧା ଆମେ ବାହାରକୁ ତ ନେଇକି ଯାଇ ପାରିବାନି ଆମେ ତ ଘରେ ରହିବା ବାହାରକୁ ନେଇକି ଯାଇପାରିବାନି ବାଧ୍ୟ ହେଇକି ଆମେ ରଖୁଚୁ ଟିୟୁସନ ଆଉ କଣ ତମର ସ ସୁବିଧା ଆମର ତ ଏପଟେ ବହୁତ ଅସୁବିଧା ଟିଉସନ୍ ମାଷ୍ଟର କେହି ଜଣେ ହିଁ ମିଳୁନାହାନ୍ତି। ଭଲସେ ମାନେ ଖାଲି ଯେମିତି କୁହନ୍ତିନି ପଇସା ଲୋଭ ଗୋଟେ ହଁ। ପଇସା ଇନକମ୍ କରିବି ସେ ସେଇଭଳିଆ ଲୋଭ କରିକି ଖାଲି କରିଦଉଛନ୍ତି ପାଠର ନାଁ ଗନ୍ଧ ନାହିଁ।
ନା ନା ଆମର ବି ଆ ସେମିତି ପାଠ ମାନେ ଟିଉସନ ମିଳୁନି କିନ୍ତୁ ମାନେ ଘରେ ଯାହା ଘରେ ଆମେ ଆଉ କଣ ତାଙ୍କ ପାଠ ଦେଖିପାରିବା କି ଯାହାହେଲେ ଟିଉସନ ଛୁଆ ମାନେ ଯହାେଲେ ଟିଉସନ୍ କଣ ଟିକେ କରିବେ ଆଉ ସେ ସ୍କୁଲ ସାର୍ ବି ସେ କହୁଥିଲେ ଟିଉସନ କରିବେ ଅ ସେ ଯାହା ପଢେଇବେ ଆଉ ସେ ସ୍କୁଲ ମାନେ ତ ନାହିଁ ତାର ଆମେ ବି ତ ସୁବିଧା ତ ଘରେ ସବୁବେଳେ ରହିଲୁନା କୁଆଡେ ବାହାରେ ଯାଇଁକି ଏକୁଟିଆ ଏକୁଟିଆ ଘର ଆଉ କଣ ରହିପାରିବୁ କି।
ନାଇଁ ଛୋଟ ଛୁଆ ହେଲେ ହଁ ଛୋଟ ଛୁଆ ହେଲେ ତମେ ଏଇନା ମାନେ କଣ ଏଇଗୁଡା ଛୋଟ ଛୋଟ ପାଠ ଗୁଡା ପଢିଇଦେବ ପି ପଢେଇ ଦବ।
ଆଜ୍ଞା।
ଆଉ ଏଇ ଯେତେବେଳେ ହଉଛି ମାନେ ଉପରକୁ ଉପରକୁ ଉପର ଉପରକୁ ଯାଉଚନ୍ତି ଯେମିତି ଚତୁର୍ଥ ପଞ୍ଚମ ଏ ଏହିଭଳିଆ ହେଲା ବେଳକୁ ତାଙ୍କ ଶିଶୁମନ୍ଦିର ପାଠ ପଢେଇଲା ବେଳକୁ ଟିକେ କଷ୍ଟ ହଉଚି।
ହଁ
ସେଗୁଡା କଣ ବାପା ମା ପାରିବେ କି? ଯାହାହଲେ ବି ଯେତେ ପଢିଥାନ୍ତୁ ବାପା ମା ଯେତେ ଚାହିଁଲେ ବି ଛୁଆଙ୍କୁ ପଢ଼େଇ ପାରିବେନି ସେ ପାଠ, ଏତେ ମାନେ ରହୁଛି କଡା ପାଠ ମୋ ପୁଅ ବି ପଢୁଛି ସେଠି ପଞ୍ଚ, ତେଣୁକରି ଟ୍ୟଉସନ ମାନେ -ମୋ ପୁଅ ଚତୁର୍ଥରେ ମାନେ ପୁରା ତଳକୁ ଖସିଗଲା, ମାନେ ଥିଲା ପରେ ଏକ ରେ ରୁହେ ସେ ବର୍ତମାନ ତିନିକି ପଳେଇ ଆସିଲା ଦୁଇ, ଦୁଇକି, ପଳେଇ ଆସିଲା ଏ ତିନି ଚାରି ଜାଗା ପଠେଇଲି, ସେ କହିଲ ମାନେ ଯେମିତି ପଇସା ଲୋଭରେ, ମୋ ପୁଅ ଆସିବ କହିବ -ମମି ଆଉ କଣ? ମତେ ଖାଲି ଅ ଆ ଦଉଛନ୍ତି, ଏଇ ଆଉ କଣନ୍ତି ମିଶାଣ ଦଉଛନ୍ତି ଆଉ ଦଉଛନ୍ତି କଣ? ଦୁଇକ ପଣିକିଆ ଦଉଛନ୍ତି, ମୁଁ କଣ ଏଇଗୁଡା କୋଉଠି ମାନେ ଚତୁର୍ଥ କ୍ଲାସ ରେ ତାକୁ ସେ ଘୁଡା ଦଉଥିଲେ ତେଣୁ ମୁଁ କହିଲି -ସିଏ, ସିଏ ଦିଅ କିଛି ନାହିଁ, କିନ୍ତୁ ତା ଭିତରେ ନିଜ ବହି ଗୁଡା କପ୍ଲୀଟ୍ କରିବ କି ନାହିଁ, ବହି ଗୁଡା କ ଜମା ଛୁଇଁବେନି ବହି କି, ପ୍ରାଇଭେଟ ବହି କି ଛୁ ଇଁବେନି, ଖାଲି ଗଭର୍ଣ୍ଣମେଣ୍ଟ ବହି ପଢେଇବେ। ପ୍ରାଇଭେଟ ବହି ଛୁଇଁବେନି ସେଇଆକୁ ଲାଷ୍ଟ ଆଡ କୁ କହିଲେ, ହଉ ଯା କେହି ତ ମିଳୁନାହାନ୍ତି ଟିୟୁସନ, ତେଣୁକରି ଯୋଉଠି ଆମେ ବାଧ୍ୟ ହେଇକି ପୁଣି ପଢିବା ନା ନାହିଁ ତାକୁ ସେଇ ବର୍ଷ, ହୁଁ ଏଇ ବର୍ଷ କିନ୍ତୁ ଏଇ ଆମ ଘର କତି ଜଣେ ଆସେ ପାଖକୁ ଜଣେ ଆସୁଚନ୍ତି, ଭଲ ପଢଉଛନ୍ତି ସେ, ଦେଖବା ରେଜଲ୍ଟ ଆସୁ ଆସିଲାଠୁ ଜଣା ପଡିବ, ବହିତ ସବୁ ପଡଉଛନ୍ତି, ମାନସ ଅଙ୍କ ସବୁ, ହଉ ଆଜ୍ଞା ମୋର କାମ ଅଛି ଟିକେ, ମୁଁ ଟିକେ ଆପଣଙ୍କ ସହିତ ପରେ କଥା ହେବି।
ଆଜ୍ଞା ହଉ ହଉ ଠିକ୍ ଅଛି, ଆଜ୍ଞା।